ହଁ କୁହ।
ଛନ୍ତି
ଏଇଠି ବସି କି ଏନା କାମ ସରିଲା ଏଇନା ବସିିକି ଚାହା କରୁଥିଲି।
ଆଛା ଆଛା ଆପଣଙ୍କ ଘରଟା କୋଉଠି?
ଆମର ଏଇଠି ଜଟଣୀ ବାପଘର ଜଟଣୀ ଆଉ ଆସିଚି ଟିକେ ବୁଲିବାକୁ। ରଜ ପାଇଁ ଆଉ
ଆ ରଜ ତ
ହଁ ତିନି ଦିନ ରଜ ବହୁତ ମଜା କଲୁ ଆମେ
ହଁ ହଁ ଆ ଆମର ଆମ ଟିକେ ବା ବଙ୍ଗ ସାଇା ଟା ନାଆକି ଆମର ଏ ଏତେ ହୁଏନି ତଥାପି ସଂକ୍ରାନ୍ତି ଦିନ ଟା ପାଳିଛୁ ଆଉ ଏମିତି ଆଉ ଯେ ତିନି ଦିନ ଯାକ ଆମର ଏମିତି ସେତେ ପାଳ ଯାଇନି
ଆମର ତ ଏଠି ତିନି ତିନି ଜାକ ପାଳନ କରାଯାଏ ଭଲ ସେ ଧୁମଧାମ ରେ ହୁଏ। ପିଠା ଫିଠା ହେଇକି ବଢିଆ ସେ ଭଲ ନୂଆ ନୂଆ ଡ୍ରେସ ପିନ୍ଧିବୁ ଆଉ ପ୍ଲସ ଭଲ ଭଲ ପିଠା ସବୁ ଭଲ ଭଲ ଖାଦ୍ୟ ଖାଇ ଦୋଳି ଫୋଳି ହୁଁ ହୁଁ ଜୁଲୁ ଭଲ ଭଲ ପର୍ବ ପାଳନ କରୁ।
ହଁ ହଁ ନାଇ କଟକ ଭୁବନେଶ୍ୱରରେ ଆକଚ୍ୟେଲି ରଜ ଟା ବହୁତ ଧୁମଧାମରେ ପାଳନ୍ତି ଆମର ବାଲେଶ୍ୱର ବି ହଉ ଯିବା କି ଆମର ଟା ହଉଛି ଦିଘା ସାଇଡ ନାଇଁ କି। ଆମର ଏପଟେ ଟିକେ କମ୍ ପାଳନ୍ତି। ଆମେ ସଂକ୍ରାନ୍ତି ଦିନ ଟିକେ ପାଳି ଦେଇଥିଲୁ ଆଉ
ହଁ। ଆମର ଏପଟେ କିନ୍ତୁ ତିନି ଦିନ ପାଳନ୍ତି। ତିନ ଦିନର କିନ୍ତୁ ପାଞ୍ଚ ଦିନ ପାଳିବା କଥା କିନ୍ତୁ ତିନି ଦିନ ଆମେ ପାଳୁଛୁ ଆଉ, ଆଉ ଦି ଦିନି ତି ଆଉ ସଜବାଜରେ ଯାଉଛି ଆଉ।
ଆଚ୍ଛା ଆଚ୍ଛା।
ହୁଁ।
ଘରେ କିଏ କିଏ ଅଛନ୍ତି ଆପଣଙ୍କର?
ଘରେ ଅଛନ୍ତି ମୋର ଏଠି ମୋ ବାବା ଅଛନ୍ତି। ମ ଦିଦି ଆମ ପୁଅ ମୋ ପୁଅ ସବୁ ଅଛନ୍ତି ମ ମଜାମସ୍ତି କରୁଛନ୍ତି ଆଉ।
ଉ ହୋ ମାନେ ବାପା ଘର ଟା ସେଇ ଜଟଣୀ ହିଁ।
ହଁ ବାପଘର ଜଟଣୀ। ଆଉ ଆ ଶାଶୁଘର ଭୁବନେଶ୍ ଛା।
ଆଚ୍ଛା ଆଛା ମୋ ଆମ ଘରଟା ହଁ ଆମ ଘରେ ଏକ୍ଚୁଏଲି ଶାଶୁ ଘରେ ଆ ଶାଶୁ ଶ୍ୱଶୁର ଯା ଦେଢଶୁର ଆମର ଯଉ ପରିବାର ଆଉ ଆମ ପରିବାର ଆଉ ମୋର ଦିଟା ପୁଅ ଆଉ ମର ସ୍ଵାମୀ ହୁଁ। ଏମିତି ହେଇକି ଆମେ ନଅ ଜଣ ଅ ଛୁ। ଆଉ ବାପା ଘରେ ବାପା ଭାଇ ମାନେ ମୋ ବାପାଙ୍କର ପାଣ୍ ଚ ଭାଇ ସମସ୍ତ ତ ଅଛନ୍ତି ଉ ଜେଠିମା କାକି ଜେଜେମା
ଓ ସମସ୍ତେ ଅଛନ୍ତି ମ।
ହଁ ହଁ ହଁ ହଁ ହଁ।
ଓହୋ। ତ ଆପଣଙ୍କ ଯୋଉ ଇଏ ଘର କୋଉଠି ବା ପ ଘରକୁ
ବାପଘର ହଉଛି ଏଇ ଆମ ଘର ମାନେ ମୋ ଶାଶୁ ଘରଠୁ ବା ବାପାଘର ହଉଛି ନ କିଲୋମିଟର ଡିଷ୍ଟଟାନ୍ସ ଲାଗି କି ଆଉ ବେଶୀ ଦୂର ନୁହେଁ ଆଉ ସେଇ ଶୁଣିଥିବେ ନା ଭୁବନେଶ୍ୱରେ ଅଛନ୍ତି ମାନେ ଭଗରାଇ ଶୁଣିଥିବେ ବାଲେଶ୍ଵର ଭଗରାଇ
ହଁ ହଁ ଭଗରାଇ ହଁ ମୁଁ ଜାଣିଛି ହଁ ହୁଁ
ଘର ଭଘରାଇ ମର୍କ ମାନେ ବ ବଜାରଠୁ ଆମ ଘର ଦେଢ- କିଲୋମିଟର ଦିଇ କିଲୋମିଟର ଡିଷ୍ଟେନ୍ସ ଯାଉ।
ହଁ ହଁ। ହଁ ତାହେଲେ ଭଲ ଆଉ।
ହଁ ହଁ। ହୁଁ ଆଉ ଆପଣଙ୍କର ପିଲାପିଲି କେତେ ଜଣ ନା।
ମୋର ତ ନାଇଁ ମୋର ଗୋଟେ ପୁଅ ଆଉ ହଁ ଗୋଟେ ପୁଅ ଆମ ଘରେ ବି ସେ ଶାଶୁ ଶଶୁର ସ୍ଵାମୀ ଗୋଟେ ପୁଅ ଆମର ପରିବାର ବୋଲି ପାଞ୍ଚ ଜଣ ଆଉ
ହଁ ହଁ। ନା ଆମର ଆଚୁଆଲି ଘରେ ମିଶିମଶା ଅଛୁ ପାଇଁ ସବୁ କାମ କେତେବେଳେ ବାପା ଘରକୁ ଗଲେ ଆମର ଯାହା ମୋ ଦିଦି ଅଛନ୍ତି ସି ଟିକେ ଘରେରେ ଚଳେଇ ନିଅନ୍ତି ସିଏ କେତେବେଳେ ଗଲେ ମୁଁ ଚଳେଇନିଏ ଏମିତି ଆଉ।
ହଁଉ ତାହେଲେ ଭଲ ଆଉ। ନା ଭଲ ମିଶିକି ରହୁଥିବେ ତ ଗୋଟେ ମଜା ହଉଥିବ ଆଉ। ବହୁତ ପରିବାର ହେଲେ ଭଲ ଲାଗେ ମତେ
ହଁ ହଁ ହଁ ହଁ ହଁ। ହଁ ଆଉ ରୋଷେଇ କଣ ହେଇଥିଲା ଆପଣଙ୍କର
ରୋଷେଇ ହେଇଥିଲା ଆଜି ଯେହେତୁ ଶନିବାର ହେଇଥିଲା ଭାତ ଡାଲି ସୋୟାବିିନ ବଡି ତରକାରୀ
ହୁଁ ହୁଁ ହୁଁ ଆମ ଘରେ ବି ସାଧା ଶନିବାର ହଁ ସେ ଶନିବାର ସାଧା ଆମର
ଓହୋ
ହଁ ହଁ ଆମର ବି ଡାଲି ହୁଁ ହୁଁ ଆମର ବି ଡାଲି ହେଇଥିଲା ଶାଗ ହେଇଥିଲା ଆଉ ଯୋଉ ବିଲାତି ଆଳୁ ଖଟା ହେଇଥିଲା ଆଉ ହେଇଥିଲା ଥାଲକୁଡି ଜାଣିଛ
ନାଁ ଜାଣିିନି ମୁଁ
ହଁ ସେଇଟା ମାନେ ଏମିତି ବାଡିରେ ହୁଏ ହଁ ହଁ ସହରରେ ବି କହୁଛି ମୁଁ ଜାଣିଛି ମାନେ ଏମିତି ଛୋଟ ଛୋଟ ଚେର ଟାଇପରେ ସେମିତି ଗୋଲ ଗୋଲ ପତ୍ର ହୁଏ ଏ ଛୋଟ ପିଲାମାନେ ତାର ର ଖାଆନ୍ତି। ସେଇ ସେଇ ପତ୍ରରେ ଗୋଟେ ତରକାରୀ ଆମର ହେଇଥିଲା। ସେ ଗୁଟେ ଭଲ ଟେଷ୍ଟ ବୋଲି ବି ଲାଗେ। ଗେ। ସେଇଟା ଗୋଟେ ହେଇଥିଲା ଆଉ ଇଏ ହେଇଥିଲା ଆମର କଣ ଯେ ଆ ଛୁଆମକା ଆଜି ଆମ୍ବ ଟାଇମ୍ ନା ଆମ୍ବ କା ହେଇଥିଲା। ଏମତି ଆଉ।
ଆଉ ଭଲ ଲାଗିଥିବ ଆଉ?
ହଁ ହଁ ହଁ ହଁ ହଁ। ନାଇଁ ଆମ ସାଧା ହଉ କି ଆଇଁଷ ହଉ କି ଆମର ପାଞ୍ଚ ଛଅ ର କମ ଯେହେତୁ ଚୁଲିରେ ରୋଷେଇ ହୁଏ ଶୀଘ୍ର ବି ହେଇଯାଏ ହେଲାକି। ପାଞ୍ଚ ଛଅ ରକମ। ହୁଁ ହୁଁ। ଚୁଲି ରୋଷେ ବହୁତ ଟେଷ୍ ଷ୍ଟି। ସବୁଠୁ ସୁଆଦିଆ ଲାଗେ। ଚୁଲିରେ ତାକୁ ଗୋଟେ ପତର ପୋଡା କରିଦେବେ। ଏମିତି ଗ୍ୟାସରେ ବନଉଥିବେ, ସେ ଯେତିକି ଟେଶ୍ ନ ଲାଗୁଥିବ ଚୁଲିରେ ବହୁତ ଟେଷ୍ଟ ଲାଗେ। ଆଉ ମୁଁ ଯାହା ସାଙ୍ଗରେ ବି କଥା ହୁଏ ସମସ୍ତେ କୁହନ୍ତି ଚୁଲିରେ ରୋଷେ ଇ ବହୁତ ମାନେ ହଁ ତାଙ୍କ ବାଡିରେ ବହୁତ ଜାଳ ଅଛି। କିନ୍ତୁ ଆମ ଗାଁ ଟା ଆଉ ଆମେ କାହିଁକି ଉଁ ଗ୍ୟାସ ରେ ଆମର ରାତି ଏକ୍ଚୁଆଲି ରୁଟି ତରକାରୀ ଗ୍ୟାସରେ ହୁଏ। ଆଉ ଦିନରେ ଚୁଲିରେ ହେଇଯାଏ ବହୁତ ଜାଳ ଅଛି ଆଉ ଯଉ ତ ଯୌଥ ପରିବାର ଆମ ହଁ ହୁଁ ହୁଁ।
ହେଲାଣି ଏବେ ତ ସମସ୍ତେ ବି ଚୁଲିରେ ରାନ୍ଧିବେ ଏଥରକ ଆଗକୁ। କୁହା
ହଁ ହଁ ଗ୍ୟାସ ଯେ ବହୁତ ସମସ୍ୟା ହେଲାଣିି ନା ଠିକ କଥା। ଚୂଆଲି ସତ କଥା। ସହରରେ ବି ଅ ଛୋଟ ଛୋଟ ଚୁଲି ଯଉ ବିକ୍ରି ହଉନି କି? ତାକୁ କିଣି ଆଣିକି ଜାଳ କିଣି ଆଣିକି ବି ରୋଷେଇ କରୁଛନ୍ତି।
ହଁ ଆଗକୁ ତ ସେୟଆ ହିଁ ସବ ସବୁ ପୁରୁଣା ଜିନିଷ ସବୁ ଏଥରକ ହବ। ଆଗକୁ ସବୁ ହବ କାରଣ ଏବେ ସବୁ ପ୍ରକାର ଦେଖେଇଲାଣି ସିଚୁଏସନ। ତେଲ ରେଟ କେତ ପେଟ୍ରୋଲ ବଢିଗଲାଣି। ଲୋକ ଆଗ ଭଳି ସାଇକେଲ ଚଲେଇବେ।
ହଁ ହଁ ହଁ ହଁ ନା। ଏ ମାନେ ଯଉ ମାନେ ଇଲେକ୍ଟ୍ରିକ ସ୍କୁଟି ବାହାର କରିଦେଲା। ହେଲା କି ତାପରେ ଇଲେକ୍ଟ୍ରିକ ସ୍କୁ ସ୍କୁଟିରେ ପ୍ରୋବଲେମ ବାହାରିଲା ମୋର ବା ସେଇ ସେଇଆ ହେଲା। ଗୁଟେ ଇଲେକ୍ଟ୍ରିକ ସ୍କୁଟି ଆସିଥିଲା, ସେଥିରେ ପ୍ରୋବଲେମ ହେଲା। ପୁଣି ତେଲ ସ୍କୁଟି ଆସିଲା। ତଥାପି ଯଉ ତେଲ ଯଉ ରେଟ ହେଲାଣି ତେଲରେ ମାନେ କିଛି ତେଲର ବି ଚଲେ ଚଲା ଯାଉଚି, କେତେବେଳେ ଇଲେକ୍ଟ୍ର ହଉଚି ଯେହେତୁ ତୁ ମୋର ସ୍ଵାମୀ ତାଙ୍କର ମାନେ ଏଇଠି ପାଖରେ ବିଜନେସ୍ ଅଛି ନା ତାଙ୍କର ପାଖରେ ତିନିଟା ପିଲା ରୁହେ କାମ କରିବା ପାଇଁ ଡେଲି। ସେମାନେ ମାନେ ବଜାର ଯାଆନ୍ତି। ପଇସା ସବୁ କଲେକ୍ସନ କରନ୍ତି ହେଲା କି? ସେମାନେ ନେଇକି ଯାଆନ୍ତି ଗାଡି ସବୁ। ହଁ ହଁ ହଁ।
ଆଉ ଆଉ ତାହାଲେ ଆପଣ ତାହେଲେ ଏବେ କାମ ସଇଲାଣି? ସବୁ କାମ ସରିଲଣି ଆପଣଙ୍କ ଏବେ?
ହଁ ହଁ ମୁଁ ଘର ଝାଡୁ କରିସାରିଚି। ଏବେ ରୁଟି ବନେଇ ଦିଏ କାହିଁକି ନା ରାତିରେ ମୋ ସ୍ଵାମୀର ଟିକେ ଖାତା କାମ ଥାଏ ତାଙ୍କ ଅଫିସ ଖାତା କାମ ନା? ରାତିରେ ମତେ ଟିକେ ସମୟ ହୁଏନି ହେଲା ଏବେ ରୁ ଟି ବନେଇଦେବି। ହଟକେସରେ ଯ ରହିବ ଆଉ ତରକାରୀ ଟା ଆଜି ସାଧା ହେଇଥିଲା ଯେହେତୁ ଡାଲମାଟା ହେଇଥିଲା ଅଛି। ଆଉ ଆଳୁ ମାନେ ଆଳୁ ଆ ବିଲାତି ଯଉ ଖଟା ହେଇଥିଲା ଅଛି। ସେଥିରେ ସେମାନେ ରୁଟି ଖାଇଦେବେ ଖାଲି ରୁଟି ଟା ଭାବୁ ଯାଉ
ଓ ଛୁଆ ଛୁଆଟା ବଡ ବଡ?
ହଁ ମୋର ବଡ ପୁଅ ଏଇଟ ପଡିଲାନି ଆଉ ସାନଟା ଥ୍ରି।
ହଁ ଦିଟା ପୁଅ ବଧେ?
ହୁଁ ହୁଁ। ଦିଟା ପୁଅ। ମୋ ଯାର ଗୋଟେ ପୁଅ।
ହଁ ହଁ ଭଲ ଆଉ। ମଜା କରୁଥିବ?
ଖ ଆଉ।
ପର୍ବ ପର୍ବାଣି ପାଳନ
ହଁ ହଁ ସେଇଟା ବା ସେଇଟା ଝିଅ ଥିଲେ ସବୁ ପର୍ବପର୍ବାଣୀ କି ଝିଅର ଗୋଟେ ଅଳି ଅର୍ଦ୍ଦଳି ଟା ସେଇଟା ଭଲ ଲାଗେ ପୁଅ ମାନଙ୍କୁ ଗୋଟେ ହେଲା ଝିଅ ମାନଙ୍କୁ ଯୋଉ ଏଇଟା ଦରକାର ଟିକିଲି ଦରକାର ନେଲ ପୋଲିସ ଦରକାର ଝିଅ ମାନଙ୍କର ଆମେ ଯେତେବେଳେ ମା ଠାରୁ? ଯୋଉ ମାନେ ଅଳି କରିକି ଆଣୁଥିଲୁ ଆମ ପାଖରେ ସେମତି କରିବା ପାଇଁ କେ ନହିଁ ମୋର ଗୋଟେ ଭାଇର ଝିଅ ହେଇଛି କୁନିଟା ସେ ତିନି ବର୍ଷର? ସେ କହୁଥିବ ପିଇସି ମୋର ଏଇଟା ନାହିଁ ଖୁସି ଲାଗେ
ଭଲ ଲାଗେ ସେଇଟା ଆ ଗୋଟେ ଜିନିଷ ମାଗିଲେ ନି ଲାଗେ ଛୁଆଟିର
ହୁଁ। ନାଇଁ ଆମ ଘରେ ଝିଅ ନାହିଁ ଭାଇଁ ଆମର ଯୋଉ ଉମ୍-ମୋ ବଡ ନଣ ଧର ଝିଅ ଆମ ଘରେ ରହୁଥାଏ ହେଲା କି? ତାକୁ ଏଠୁ ଆମ ଘରୁ ବାହା ଦିଆଯାଇଥିଲା ସିଏ ବି ଏବେ ସେଇ ଭୁବନେଶ୍ୱରରେ ରହୁଛି। ପଟିଆରେ।
ହଁ ହଁ ହଁ।
ମାନେ ଆମର ଯେ ଜଇଁ ଛୁଆ ଅଛନ୍ତି ଯୋଉ ଭୁବନେଶ୍ଵର ମେ ଫେୟାର ହୋଟେଲ ସେର ସାହେବ ଅଛନ୍ତି। ହୁଁ ହୁଁ। ସେ ପଟିଆରେ ରୁହନ୍ତି। ଆଉ। ହୁଁ ଭଲ ଆଉ ମୋର ଛୋଟ ବଡେ ନାତୁଣୀ ହେଇଛି ତାର ବି କଥା ତା ଖୁସିଲାଗି। ହଁ ସେ ତିନି ବର୍ଷ ସାଢେ ତିନି ବର୍ଷର ହେଇଗଲାଣି। ଆଉ ଡା ଥିବ ଛୋଟ ଭାଇ ଛୋଟ ଭାଇ ହି -ହି।
ଭଲ ଲାଗେ ଶୁଣିବାକୁ ହଁ।
ଆଉ ଆପଣଙ୍କ ସ୍ଵାମୀ କଣ କରନ୍ତି?
ହଁ ସ୍ୱାମୀ ସର୍ଭିସ୍ କରନ୍ତି।
ଆଚ୍ଛା ଆଛା ମାନେ ଭୁବନେଶ୍ୱରରେ ଆପଣ ରହୁଛନ୍ତି ନାଇଁ କି?
ହଁ ଭୁବନେଶ୍ଵରରେ ଆସିଛି ଜଟଣୀ ଆସି ହୁଁ
ଜଟଣୀ ଟା ବି ତ ସେଇ ପାଖାପାଖି ଭୁବନେଶ୍ଵର ପାଖାପାଖି ହୁଁ ହୁଁ ହୁଁ ମାନେ ଗୋଟେ ଡକ୍ଟର ପକଳୁଛନ୍ତି ମୁଁ ଶୁଣିଛି ବା। ଯାଇଥିଲି ହୁଁ ହୁଁ ହୁଁ। ହ ମାନେ ସେଇପଟିକା ଝିଅ ସେଇପଟିକା ବୋହୁ। ଏମିତି ମୁଁ ଏପଟିକେ ଝିଅ ଏପ ଏମତି ଆମେ ଭୁବନେଶ୍ୱର ଗଲେ ପୁରୀ ଭୁବନେଶ୍ୱର ବୁଲିବାଲି
ହଁ ପାଖାପାଖି ଟିକେ ଭଲ ଲାଗେ ଆଉ ଦୂର ହେଇଯାଇଥିଲେ ବହୁତୁ ତୁ ବା କେହିଥିଲୁ ଆସିନଥାନ୍ତା। ଏମିତି ଯେତେବେଳେ ମନ ହଉଚି ଟିକେ ଘରକୁ ଆସି
ହଁ ବାସ ସେ ମୋର ସାନ ଭଉଣୀ କି ଦିଆଯଆଇ ଯେ ମୟୂରଭଞ୍ଜ ରେ ଯେ ସେ ସେଠି ଯେହେତୁ ଚାକିରି କରିଚି ଆଉ ତା ଶାଶୁଘର ବି ସେଇଠି। ସିଏ ଆଉ ଗଲେ ବି ତାଇ ଇଚ୍ଛା ହେଲେ ବି ଆସିପାରେନି ମୁଁ ଯେତେବେଳେ ଚାହିଁଲେ ବି ମୋର ମନ ଭଲ ଲାଗିଲା ପଳେଇ ଗଲି ବାବାଙ୍କ ଘରକୁ। ସକାଳେ ଗଲି ଉପରବେଳି ପଳେଇ ଆସିଲି। ସେ ସେମିତି କରିପାରେ ବାଆରି ମନ ଦୁଃଖ କରେ ହଁ। ହଁ ହଁ। ଆଉ ଆପଣଙ୍କର ପୁଅ କେତେ ବର୍ଷର ହେଲା?
ପୁଅ ହେଇଗଲାଣି ଆଠ ବର୍ଷ ର।
ଆଚ୍ଛା ଆଚ୍ଛା ମୋ ପୁଅ ଶାନ୍ତି ଆଉ ହଉ ଏବେ ରଖୁଚି।
ହଉ ହଉ ଆଜ୍ଞା